ହ୍ୟାଲୋ?
ସୁପ୍ରଭାତ ଭାଇ।
ଶୁଭ ସନ୍ଧ୍ୟା ଭାଇ। ଶୁଭ ସନ୍ଧ୍ୟା। କେମିତି ଅଛନ୍ତି?
ଭଲ ଅଛନ୍ତି
ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ଭଲ ଅଛି।
ଆପଣଙ୍କର ବୋଧେ ମାନେ ଟିକେ ଅ-ଯୋଗାଯୋଗ ବୋଧେ ଟିକେ
ଆଉ କଣ କରୁଥିଲେ ଆପଣ? ହେଇପାରୁନି?
ଆପଣଙ୍କର ନେଟୱାର୍କ ବୋଧେ ଟିକେ ମାନେ ମାନେ ମାନେ ଟିକେ ଅସୁବିଧା ଅଛି ବୋଧେ।
ଆଛା ଆଛା ଟିକେ।
ହଁ।
ଏବେ ଠିକ ଠିକ ଶୁଭା ହେଲା?
ଆଜ୍ଞା ଆଜ୍ଞା। କଣ କରୁଥିଲେ?
କିନ୍ତୁ ଭାଇ ଘରେ ଥିଲି ବସ୍
ଘରେ ଥିଲି। ଆଛା। ପାଠ୍ୟକ୍ରମ
ଆଜ୍ଞା?
ଆପଣ କେଉଁ ପର୍ଯ୍ୟନ୍ତ ପଢି
ମୁଁ ପ୍ଲସ-ଥ୍ରି ଏବେ ଅଛି। ଯୁକ୍ତ ତିନି।
ଆଛା ଆପଣ ଯୁକ୍ତ ତିନି ଯୁକ୍ତ ତିନରେ ପାଠ୍ୟକ୍ରମ କରୁଛନ୍ତି।
ଆଜ୍ଞା।
କଣ ଖାଇଥିଲେ ସନ୍ଧ୍ୟାବେଳେ?
ସନ୍ଧ୍ୟାବେଳେ ପକୁଡ଼ି ଆଉ ଚାହା ପିଇଥିଲି।
ଆଚ୍ଛା। ବର୍ଷା ବର୍ଷା ପାଗକୁ ଆପଣ ମାନେ ଏକ ମନୋର ମନକୁ ହରଣ କରିବା ଖାଦ୍ୟ ଖାଇଛନ୍ତି। ଯୋଉଟା କି ମାନେ ବର୍ଷା ପାଗରେ ବେଶୀ ଭଲ ଲାଗେ ସେ ଖାଦ୍ୟଟା।
ଆଜ୍ଞା।
ଆଉ ବର୍ଷା ପାଗରେ ଆଉ ଆଉ ବି ଭଲ ଲାଗେ ମୁଢି ମୁଁ ମୁଁ ଖାଲି ଦୋସା ଖାଇଥିଲି।
ଆଛା କଣ ଘରେ କରିଥିଲେ ନା ମା
କିନ୍ତୁ ବର୍ଷା
ବର୍ଷା ପାଗରେ
ନା ଘରକୁ ଘରେ ହିଁ ବନେଇଥିଲି ଘରେ ହିଁ ବନେଇଥିଲି ଖାଇଲି।
ଆଚ୍ଛା।
କିନ୍ତୁ ବର୍ଷା ପାଗରେ ଅ ମାନେ ମୁଢି ମିକ୍ସର, ଚାହା, ନହେଲେ ପକୁଡି ଏଗୁଡା ଖାଇବାକୁ ଭାରି ଭଲ ଲାଗେ।
ଓ ହଁ ହଁ। ସଡ ସଡ଼କ ସୁରକ୍ଷା ବିଷୟରେ କିଛି ଜାଣିଛନ୍ତି?
ହଁ ସଡ଼କ ସୁରକ୍ଷା ମାନେ ଯେଉଟାକି ଆମ ପାଇଁ ନିହାତି ଆବଶ୍ୟକ ରହିଛି। ଆ ମାନେ ତ ମାନେ ଅ ଅନେକ ସମୟରେ ମାନେ ଆମେ ଗାଡି ଚଳଉଛୁ ଅନେକ ସମୟରେ ଆମେ କଣ କରୁଛୁ ନା ମାନେ ଆମକୁ ଆ କୁହାହେଇଛି ଯେ ଆମେ ହେଲମେଟ ପିନ୍ଧି ଗାଡି ଚଲେଇବା ଉଚିତ ବୋଲି। କିନ୍ତୁ ଆମେ ମାନେ କଣ କରୁନା ଆ ମାନେ ସଡ଼କ ସୁରକ୍ଷାକୁ ଆମେ ନ ମାନି ସେ ଯୋଉ ଯାହା ବିି ନିୟମ ବନାହେଇଛି ଆମର ସୁରକ୍ଷା ପାଇଁ। ସେ ବିଷୟମାନ ଆମେ ଅ ମାନେ ଧ୍ୟାନରେ ରଖୁନୁ। ଯୋଉ କାରଣ ପାଇଁ କି ଆମେମାନେ ଆମମାନଙ୍କର ଯେତେବେଳେ କିଛି ମାନେ ଦୁର୍ଘଟଣା ହେଉଛି ତ ଅ ବିଶେଷ କରି ଆମ ମାନଙ୍କର ମାନେ ମୁଣ୍ଡ ଆଉ ହାତ ଗୋଡ ଏଗୁଡା ସବୁ ମାଡ ହୁଏ। ତ ଯଦି ହାତ ଗୋଡ ମାଡ ହେଇଯିବ ତ ଆପଣ ଗୋଟେ ପ୍ରକାର ମାନେ ବଞ୍ଚିଯିବେ। କିନ୍ତୁ ଯଦି ମାନେ ଆପଣଙ୍କର ମୁଣ୍ଡ ପାଖରେ କିଛି ମାଡ ହେଇଯିବ ତ ସେଇଟା ମାନେ ବହୁତ କ୍ଷତି କରିପାରେ।
ଆଜ୍ଞା। ଟ୍ରାଫିକ୍
ମୁଁ ଶୁଭୁଛି ଆପଣଙ୍କୁ?
ସିଗ୍ନାଲ କୁ ମାନିବା ଆମର ଦାୟିତ୍ୱ।
ହଁ ଟ୍ରାଫିକ ସିଗ୍ନାଲ ମାନିବା ଆମର ମାନେ ନିହାତି ଆବଶ୍ୟକ ରହିଛି। କାରଣ ଯଦି ଆମେ ଟ୍ରାଫିକ ନିୟମ ଗୁଡିକ ମାନିବା ନାହିଁ ଯେମିତି କି କୁହାହେଇଛି ମାନେ ଆମେ ବାମ ପାର୍ଶ୍ଵରେ ଯିବା ଆମେ ଯିବା ଯେମିତି ମାନେ ବାମ ପାଶ୍ଵରେ ଯିବା ମାନେ ଠିକ ଭାବରେ ଗାଡି ଚଲେଇବା
ହଁ ଜୀବନ ରଖ
ହଁ।
ସଡ଼କ ସୁରକ୍ଷା ଆମ ସମସ୍ତଙ୍କ ଜୀବନ ସୁରକ୍ଷା ସହିତ ଜଡିତ।
ହଁ ଠିକ୍ କହିଛନ୍ତି ଆପଣ।
ରାସ୍ତାରେ ନିୟମ ମାନି ଚାଲିବା ଅତ୍ୟନ୍ତ ଆବଶ୍ୟକ।
ଠିକ୍ କହିଛନ୍ତି।
ମଦ୍ୟପାନ କରି ଗାଡ଼ି ଚଲାଇବା ଅତ୍ୟନ୍ତ ଯନ୍ତ୍ରଣା କର
ମଦ୍ୟପାନ କରି ଯଦି ଆମେମାନେ ଗାଡି ଚଳାଇବା ତ ଅ ପ୍ରଥମରେ ତ ଆମମାନଙ୍କର ନିଜର ବି କ୍ଷତି ହେବ। ତା ସହିତ ଆମେ ଆଉ ଏକ ବ୍ୟକ୍ତିର ଯିଏକି ନିର୍ଦ୍ଦୋଷ ଥିବ ତାର ବି ଆମେ ମାନେ କ୍ଷତି କରିବୁ।
ଠିକ୍ କହିଲେ ଆପଣ। ଅତି ଦ୍ରୁତ ଗତିରେ ଗାଡ଼ି ଚଲାଇବା ଦୁର୍ଘଟଣା କାରଣ ହୁଏ।
ହଁ ଅ ଆପଣ ଯୋଉ କହିଲେ ମାନେ ଦ୍ରୁତ ଗତି ଦ୍ରୁତ୍ ମାନେ ଆପଣ ବହୁତ ବସ୍ ମାନଙ୍କର ପଛରେ ଲେଖା ହେଇଥିବା ଦେଖିଥିବେ ଦୁତ୍ ତ ଗତି ମହାବିପତ୍ତି କହିକି ତ ଆମାନେ ଯଦି ମାନେ ଅଧିକ ସ୍ପିଡ ରେ ଗାଡି ଚଳାଇବା କି ଦ୍ରୁ ତ ଗତିରେ ଗାଡି ଚଲାଇବା ତ ଆମର ଯେତେବେଳେ ଆମେମାନେ ବ୍ରେକ୍ ମାରୁ ତ ମାନେ ଯଦି କିଛି ହଠାତ୍ କିଛି ସାମ୍ନାକୁ ପଳେଇ ଆସିବ ଯେମିତି କିି କୁକୁର ଛେଳି ଗାଈ। କି ଛୋଟ ପିଲାମାନେ ମଧ୍ୟ ରାସ୍ତାରେ ସମସ୍ତେ ଯିବା ଆସିବା କରନ୍ତି। ତ ସେ ସମୟରେ କଣ ହୁଏ ନା ଆମେ ଯଦି ମାନେ ହଠାତ୍ ଯେତେବେଳେ ବ୍ରେକ୍ ମାନେ ଆମେ ବ୍ରେକ୍ କସି ଦଉ ସେତେବେଳେ କଣ ହୁଏ ନା ଯଦି ଠିକ ଅଛି ଆପଣ ଯଦି ମାନେ ଆ ଆପଣଙ୍କର ମାନେ ଠିକ୍ ଭାବରେ ଆପଣ ଯଦି କଣ୍ଟ୍ରୋଲ୍ ସଂଯମ ଆପଣ ଯଦି ରକ୍ଷା କରନ୍ତି ତ ଗାଡି ଠିକ ସେ ରହିଯିବ ନହେଲେ ଆପଣ ମାନେ ଆପଣଙ୍କର ବି କ୍ଷତି ହେଇପାରେ ଆଉ ମାନେ ଆଉ ଯଦି କିଏ ମାନେ ଆ ସାମ୍ନାକୁ ପଳେଇ ଆସିବେ ତାଙ୍କର ବି କ୍ଷତି ହେଇପାରେ।
ଠିକ କହିଲେ। ପାଦଚାରୀମାନେ ଫୁଟପାଥ ବ୍ୟବହାର କରିବା ଉଚିତ୍।
ହଁ ଏହା ନିହାତି ଆବଶ୍ୟକ ଅଟେ କାରଣ ଉ ଯେଉଁ ଫୁଟପାଥ ବନା ହେଇଛି ବା ସେଇଟା ଯୋଉ ଅଛି ତ ସେଇଟା ହିଁ ମାନେ ପାଦ ପଦଚାରୀ ମାନେ ସେଇଟା ଚାଲିବା ଉଚିତ କାରଣ ସେମାନେ ଯଦି ସଡ଼କରେ ଚାଲିବେ ତ ଗାଡିରେ ଦୁର୍ଘଟଣା ହେବାର ମାନେ ବହୁତ ସମ୍ଭାବନା ରହିଛି।
ଠିକ କହିଲେ ଆପଣ ଶିଶୁ ମାନଙ୍କୁ ସଡ଼କ ସୁରକ୍ଷା ନିୟମ ଶିଖାଇବା ଆବଶ୍ୟକ।
ନିହାତି ଆଉ ଆମର ସରକାର ଏବେ ସେଇ ଉପରେ ବହୁତ ଧ୍ୟାନ ଦଉଛି ଶିଶୁମାନଙ୍କୁ ମାନେ ଅ ସ୍କୁଲରୁ ହିଁ ମାନେ ଶିଖେଇବା ଆରମ୍ଭ କରେ ଯେ ଆ ମାନେ ସଡ଼କରେ ବାମ ପାର୍ଶ୍ଵରେ ଚାଲିବା। ଆମେମାନେ ସବୁବେଳେ ଅ ଯୋଉ ଫୁଟପାଥ ଅଛି ସେଇ ସ୍ଥାନରେ ଚାଲିବା ସ୍କୁଲରୁ ଏ ସବୁ ବିଷୟ ସବୁ ଶିଖା ହୁଏ ଶିଶୁମାନଙ୍କୁ।
ଦୁର୍ଘଟଣା ଓ ଏଡ଼ାଇବା ପାଇଁ ନିୟମିତ ଗାଡ଼ି ଚେକ୍ କରିବା ଉଚିତ୍ ନେଇକି
ହଁ ଏହା ତ ନିହାତି ଆବଶ୍ୟକ।
ଠିକ୍ କହିଲେ ସମାଜର ସମସ୍ତେ ସଡ଼କ ନିୟମ ପାଳନ କରିବା ଉଚିତ୍।
ହଁ ଏହା ନିହାତି ଆବଶ୍ୟକ ଅଟେ କାରଣ ଯଦି ସମାଜର ଲୋକମାନେ ହିଁ ଯଦି ମାନେ ଅ ନିୟମ ମାନିବେନି ଟ୍ରାଫିକ ନିୟମ ମାନିବେନି। ତ ସମାଜକୁ ଦେଖିକି ଆ ଆଜିର ଯୁବ ସମାଜ କଣ ଶିଖିବେ।
ଠିକ କହିଲେ ଆଉ ସେଇ ସମାଜ ତ ସେଇ ଯୁବମାନଙ୍କ ପାଇଁ ହିଁ ଚାଲିଅଛି।
ହଁ। ଆଉ ଆମମାନେ କଣ କରିବା ଉଚିତ ନା ଆମମାନେ ଯଦି ବି ମାନେ କୌଣସି ଯୁବାକୁ ଦେ ଖୁ ଯେ ସିଏ ଯଦି ହେଲ୍ମେଟ୍ ପିନ୍ଧି ନାହାନ୍ତି। କି ଅଧିକ ଦ୍ରୁତ ଗତିରେ ଗାଡି ଚଲାଉଛନ୍ତି ତାହେଲେ ଆମେ ସେମାନଙ୍କୁ ଅ କହିବା ଆବଶ୍ୟକ ଯେ ମାନେ ଏପରି ଭାବରେ ଚଳାଅ ଏପରି ଭାବରେ ଚଳାଅ କି ଏପରି ରୁହ ଏମିତି ଯାଅ ଆମାନେ ସେମାନଙ୍କୁ କହିବା ଆବଶ୍ୟକ।
ହଁ ରାସ୍ତା ପାର୍ କରିବା ସମୟରେ ଦୁଇ ପଟେ ଦେଖିବା ଉଚିତ୍।
ହଁ ନିଶ୍ଚୟ ଦେଖିବା ଉଚିତ। କାହିଁକି ନା ଯଦି ଆମେମାନେ ଅ ଗୋଟେ ଅ ଏକ ପାର୍ଶ୍ ହିଁ ଦେଖିବା ଅନ୍ୟ ପାର୍ଶକୁ ଦେଖିବା ନାହିଁ ତ ଯଦି ଆମେ ଏକ ପାର୍ଶ୍ ହିଁ ଯୋଉ ଅନ୍ୟ ପାର୍ଶରେ ଯୋଉ ଗାଡି ଆସୁଥିବ ସେ ଗାଡି ସହିତ ଆମମାନଙ୍କର ଦୁର୍ଘଟଣା ହେବାର ମାନେ ସମ୍ଭାବନା ଅଛି।
ଆଚ୍ଛା। ଆଉ କିଛି ଆପଣ କହିବାକୁ ଚାହୁଁଛନ୍ତି ବନ୍ଧୁ ରାସ୍ତା ସଡକ ସୁରକ୍ଷା ବ୍ୟବସ୍ଥାରେ?
ହଁ ଆହୁରି ମୁଁ କହିବାକୁ ଚାହିଁବି ଆ ସଡ଼କ ଆ ପାର୍ଶ୍ଵରେ ଯୋଉ ଡ୍ରେନେଜ ଆମର ଥାଏ। ଯାହାବି ମାନେ ଯେଉଁ ସଡ଼କର ପାଣି ମାନେ ସେ ଡ୍ରେନରେ ଯିବା ପାଇଁ ଥାଏ। ବେଳେ ବେଳେ କଣ ହୁଏ ନା ସେଠାରେ ବହୁତ ମାନେ ଅଧିକ ମାତ ତ୍ରାରେ ଅଳିଆ ଆବର୍ଜନା ସେଠାରେ ରହିଯାଏ ତ କଣ ହୁଏ ନା ସେଇ ଡ୍ରେନ୍ ଗୁଡିକର ଯୋଉ ପାଣି ସବୁ ବର୍ଷା ଦିନରେ ଏବେ ଯେମିତି ବର୍ଷା ହଉଛି ଅଧିକ ମାତ୍ରାରେ ବର୍ଷା ହେଲେ ଡ୍ରେନ ପାଣି ସବୁ ସଡକକୁ ଚାଲି ଆସେ ତ ସେଠାରେ ଯେତେବେଳେ ପଦଚାରୀ ମାନେ ଯାଆନ୍ତି ଫୁଟପାଥ ଉପରେ ସବୁ ପାଣି ହେଇଯାଏ ପଦଚାରୀ ମାନେ ଯାଆନ୍ତି କି ଗାଡିରେ ବି ଯାଆନ୍ତି ଲୋକମାନେ। ତ ସେମାନଙ୍କର ସେଇ ଯୋଉ ଅ ଅଳିଆ ଆବର୍ଜନା ଯୋଉ ଅସନା ପାଣି ଥାଏ ସେତଦ୍ୱାରା ମାନେ ଅ ବହୁତ ମାନେ କାଛୁ କୁଣ୍ଡିଆ ହେଇଥାଏ ଯୋଉଟା କି ବହୁତ କଷ୍ଟଦାୟକ ଅଟେ। ତ ମୁଁ ମାନେ ଏହା କହିବାକୁ ଚାହିଁବି ଯେ ଯଦି ଆମାନେ କୌଣସି ସ୍ଥାନରେ ସେଇ ପ୍ରକାର ଦେଖୁଛୁ ଯଦି ଡ୍ରେନେଜ ମାନେ ଡ୍ରେନ ର ସେ ଯୋଉ ଅଳିଆ ଆବର୍ଜନା ଯଦି କିଛି ଭର୍ତ୍ତିହେଇ ଯାଇଚି ତାହେଲେ ଆମେ ମାନେ ଅ ନିଶ୍ଚୟ ତାହା ମାନେ କମ୍ପ୍ଲେନ କରିବା ଉଚିତ।
ଠିକ କହିଲେ ଆପଣ। ଆପଣ ମ୍ୟନିସିପାଲିଟିରୁୁ ଗତି କରୁଛନ୍ତି ନା ଏନ୍ଏସି ରୁ।
ମୁଁ ଆ ଏନ୍ଏସିରୁ ମୁଁ ଗତି କରୁଛି।
ଆପଣ ତ ନିଶ୍ଚୟ ଅ ସଡ଼କ ସୁରକ୍ଷା ବିଷୟରେ ଅଧିକ ଜାଣିଥିବେ।
ନାଇଁ ସେମିତି କିଛି ନାହିଁ କିନ୍ତୁ ମାନେ ଆମମାନେ ମାନେ ସବୁ ସାନ ବେଳୁ ଆମମାନେ ଶିଖି ଶିଖ କି ଆସୁଛୁ ଯାହାବି ଆମେମାନେ ପଢୁଛୁ ବହିରେ ପଢୁଛୁ ପୁଣି ଆ ମା ମ୍ ବୟୋଜ୍ୟେଷ୍ଠ ଲୋକ ମାନଙ୍କ ପାଖରୁ ଶିଖୁଛୁ ସେ ସବୁ ବିଷୟ ହିଁ ଆ ମାନେ ମାନେ ମାନିକି ଚାଳିବା ଉଚିତ୍।
ଆଚ୍ଛା। ହଉ ଠିକ ଅଛି ବନ୍ଧୁ ଜାଣିକି ଖୁସି ଲାଗିଲା ଆଜିକା ପାଇଁ ତ ସମୟ ହୋଇଯାଇଛି। ରହୁଛି ନମସ୍କାର।
ନମସ୍କାର।